ହ୍ୟାଲୋ
ହ୍ୟାଲୋ
ହଁ ଶୁଣା ଯାଉଛି ତ ମୋ ଭଏସ୍?
ହ୍ୟାଲୋ
ହଁ, ଆରେ ମୋ ଭଏସ୍ ଶୁଣାଯାଉଛି ତ?
ହଁ ଶୁଭା ହଉଛି କୁହ।
ହାଲୋ।
ହଁ, ହଁ କୁହ ଶୁଭା ହଉଛି।
ହଉ ହଉ ଠିକ୍ ଅଛି ଆଉ କଣ କରୁଥିଲ?
କିଛି ନାଇଁ ଏବେ ଉଠିଲି। ଏଇ ଅଧଘଣ୍ଟାଟେ ହବ, ଖାଇକି ବ୍ରସ୍ କରିକି ଖାଇକି ଆସିଲି ଆଉ।
ଓହୋ ମାନେ ଗାଧେଇନ?
ନାଁ ନା ବର୍ଷା ବହୁତ ଜୋରେ ହଉଛି, ପୁରା ଥଣ୍ଡା ଲାଗୁଛି।
ହଁ ଠିକ୍ କଥା, ଆଜି ବୋଧେ ସକାଳୁ ବର୍ଷା୍ ହର୍ଷା ହଉଛି ନା?
ହଁ
ହ୍ୟାଲୋ, ମୁଁ ତମ ଭଏସ୍ କଟି କଟିକି ଆସୁଛି। ଘରେ ଅଛ ବୋଧେ ସେଥିପାଇଁ ନେଟୱାର୍କ ପାଉନି କି କଣ?
ହ୍ୟାଲୋ।
ହଁ ଏବେ ଶୁଣାଗଲା ଏବେ ଶୁଣାଗଲା।
ହଁ ମୁଁ କହିଲି କି ପୁରା ବର୍ଷା ତ କଣ୍ଟ୍ୟୁନିସ୍ଲି ବହୁତ ଜରେ ହଉଛି।
ହଁ ଆଜି ମାନେ ବହୁତ ଜୋରେ ହିଁ ହଉଛି।
ତମେ କଣ କରୁଛ?
କିଛି ନାହିଁ ମୁଁ ଏଇଠି ଜଷ୍ଟ ମାନେ ଶୋଇକି ଉଠିକି ଗାଧେଇକି ଆସିଲି ଆଉ।
ଯାହଉ ବର୍ଷାରେ ଗାଧେଇଛ ମତେ ତ ଶୀତ ଲାଗୁଛି।
ହଁ, ହଁ ଆଜି ସକାଳୁ ହିଁ ବର୍ଷା ହଉଛି।
ହଁ ମୁଁ ତ ଉଠିଲା ବେଳକୁ ହଉଥିଲା ଏବେ ତ ହଉଛି ପୁରା କଣ୍ଟିନ୍ୟୁସଲି ହଉଛି ବର୍ଷା।
ହଁ କଣ୍ଟିନ୍ୟୁସ୍ ଆଜି ହଉଛି ପୁରା। ଆଉ ଖାଇଲ କଣ?
ଖାଇଲିି ରୁଟି ଆଉ ଗୋଟେ ଭୋଜି ଥିଲା କାଲି ସେ ଦେଇଥିଲା କ୍ଷୀରି ଆଉ ଚିକେନ୍ ମୁଁ ଏଗୁଡ଼ା ସବୁ ଖାଇଦେଲି ଆଉ।
ଓ ହଉ ଭଲ ଆଉ।
ସକାଳୁ ସକାଳୁ ଗୋଟେ ଭଲ ଖାଇବା ମିଳିଲା ଯେ ମତେ।
ହଁ ହଁ ଠିକ୍ କଥା।
ଆଉ ଏମିତିରେ ବି ବର୍ଷାପାଗ ଦେଇଛି ଚିକେନଟା ଖାଇବାକୁ ଆଉ ଟିକେ ବଢିଆ ଲାଗିଲା।
ଗିବ ହଁ, ଆଉ ଘରେ ସବୁ?
ଘରେ ସବୁ ବାପା ମାମା ଖାଲି ଆଉ।
ହଁ ହଁ।
ହୁଁ ଘରେ ସେ ମାମା। ମାମା ଠାକୁର ପୂଜା କରୁଛନ୍ତି ବାପା ସେଠି ଅଛନ୍ତି। ବର୍ଷାରେ ଆଉ କୁଆଡେଯିବେ କଣ କରିବେ ଏଠି ତ ଘରଇ ଆଉ।
ହୁଁ।
ଆଉ ତମକୁ ବର୍ଷା ଭଲ ଲାଗେ ନା କଣ ଭଲ ଲାଗେ?
ଛିଛି ବର୍ଷା ତ ପୁରା ମାନେ ମାନେ କଣ ଆଉ କହିବି ମାନେ ଯାହା ଲୁଗାପଟା ଟା ସଫାସଫି କରିବ କିଛି ବି ମାନେ ଶୁଖେଇ ହବନି।
ଆଉ ସ ମାନେ ଖରା ଦିନେ ଆହୁରି ଭଲ ଲାଗେ ଖରା ଦିନେ ଏଇଥର କତ ଯୋଉ ଖରା ହେଇଥିଲା ମୁଁ ଯେ ଟିକି ଟିକେ ଭଲ ପାଉଥିଲି ଖରାକୁ ମୋର ସରୀଗଲା ଏକାଥରେ ଏ ଯୋଉ ବହୁତୁ
ହଁ। ଏଥର କଥା ମାନେ ବହୁତ ଜୋରେ ଖରା ହେଇଛି ଆଉ ବହୁତ ଟାଇମ୍ ଯାଏଁ ବି ରହିଛି ଏଥର ଖରା ଟା।
ହଁ। ଏତେ ଖରା ହେଲା ଯେ ପୁରା ସେମାନେ ଗାଁ ରେ ବି ଏତେ ଜୋରେ ଗରମ ହଉଥିଲା। ମାନେ ନ ରହି ନହେଲା ଭଳିଆ ଆମର ଖାଲି ଏଇ ଘର ଚାରି ପାଖରେ ଟିକେ ଗଛ ବଛ ଅଛି ବୋଲି। ତ ଆମ ଘର ଟା ଟିକେ ଥଣ୍ଡା ହୋଉଥିଲା ତ ଗାଁ ରେ ଯେତେ ସାରା ଲୋ କ ଆସନ୍ତି ସିଏ ସିଏ କହିବେ କି ଥଣ୍ଡା ହୋଉଛି ପ୍ରବଳ ତମ ଘରେ।
ଓହୋ ନା ଗଛ ଥିଲେ ତ ଥଣ୍ଡା ଲାଗିବ ଏଠି କଟକିରିରେ କଣ କି କିଛି ଗଛ ନାଇଁ ଖାଲି ବିଲ୍‌ଡିଙ୍ଗ ଗୁଡାକ। ହଁ ପୁରା ଲାଗିକି ଡ଼ିସ୍। କିଛି ନାହିଁ ନା ନା ଘରେ।
ଆଚ୍ଛା।
ହଷ୍ଟେଲ୍ ରେ କଲେଜ୍‌ ତ ଏଇ ପାଖରେ ଏମିତି ମୁଁ ଯିବା ଆସିବା କରେ। ହଷ୍ଟେଲ୍ ରେ ରୁହେନି।
ଆଚ୍ଛା ମାନେ ଘର ଯୋଉ ମାନେ ଏତେ ଜୋରେ ଗରମ ହଉଛି। ମାନେ କଟକ ରେ ତ ଆହୁରି ବହୁତ ଗରମ ହୋଉଥିବ।
ତ ବହୁତ ଗରମ୍ କଟକ ରେ। ଗାଁ ଦିଗରେ ତ ମାନେ ରହି ହେଇଯିବ ଗଛ ଅଛି ପବନ ପବନ ଦବ।
ନଁ ନଁ।
ଯୋଉ କଟକ ରେ ରହିହବନି।
ଆଉ ତମ ଘରେ ସବୁ କିଏ?
ହଁରେ ବାପା ମାମା ମୁଁ। ମୋର ଗୋଟେ ସାନ ଭାଇ ଜେଜେ ଜେଜେମା ଦାଦା ଖୁଡି ତାଙ୍କ ପୁଅ।
ଆଚ୍ଛା ମାନେ ତମେ ସମସ୍ତେ ମିଶିକି ରହୁଛ।
ହଁ ହଁ ଜଏଣ୍ଟ ଫ୍ୟାମିଲି।
କେମିତି ଚାଲିଚି କଣ ସବୁ କର କୁହ?
ହଁ କରେ ଇଏମାନେ ସବୁ ଭଲ ଲାଗେ କରିବାକୁ। ଖାଲି ଟାଇମ୍ ଫ୍ରି ଥିଲେ ଯାହା ଇଚ୍ଛା ହୁଏ କରିଦିଏ ଗୋଟେ ଆଉ।
କଟକ ରେ ଆଉ କଣ ହିଁ କରିପାରିବ ଖାଲି ଏଇ ବୁଲାବୁଲି।
କଟକରେ ବି କଣ ଜାଗା ଅଛି ବୁଲିବାକୁ? ହଁ ସେଇ ଗୋଟିକ ହିଁ ଆଉ ସେ ବୋଟ କ୍ଲବ ଯାହା।
ହଁ ସିଲ୍ ଭର ସିଟି ବ୍ଲୋ ବୋଟ୍ କ୍ଲବ ଆଉ ସେ ଯୋ ପାଣି ପାଖରେ ଟିକେ ଯାଇ ବସିବ ଆଉ। ସେ ତ ସେତିକି ର ଜାଗା ତାପରେ ଆମ ଆଇଲଭ କଟକ। ପାଖକୁ ସେଠି ତ ଏବେ ତ ଆଉ ସେଠି ଭଲ ଲାଗୁନି ଆଗରୁ କିନ୍ତୁ ଭଲ ଲାଗୁଥିଲା ସେପଟେ। ସେ ଆଇ ଲଭ କଟକ ପାଖରେ ଏବେ ଖାଲି ପାର୍କିଂ ହେଇଯାଉଚି।
ତାଜି ମ୍ୟୁଜିୟମ୍ ଖୋଲି ଦେଇଛି। ଆଁ ଏ ଯୋଉ କଉଠି ଗୋଟେ ଖୋଲିଚି ମୋର ଆଉ ମନେ ପଡୁନି।
ଆଉ କଟକରେ ଯୋଉ ଡି ମାର୍ଟ ଟା ଖୋଲିଚି ସେଟା ଟିକେ ଭଲ ଲାଗୁଚି।
ହଁ ହଁ କମ୍ ପଇସାରେ ସବୁ ହେଇଯାଉଚି।
ହଁ ଆଉ କହିବା ଗଲେ ଓଡ଼ିଶା ରେ ପ୍ରଥମଥର ପାଇଁ ଡିମାର୍ଟ
ହଁ ହଁ।
ହଁ କେ ଭଲ ଅଛି ପ୍ରାଇସ୍ ତ ଭଲ ଅଛି କିନ୍ତୁ ଟିକେ ଭଲ ଲାଗୁଚି ସୁ ହଁ ମୁଁ ଯାଇଚି ଥରେ ହିଁ ଯାଇଚି।
ଓ ସେଇଟା ମାନେ କୋଉଠି?
ସେଇଟା ହଉଚି ଆଇନକ୍ସ ତଳେ ନା ଆଇନକ୍ସ ଉପରେ।
ମାନେ ସବୁ ଭଲ ପ୍ରାଇସ୍।
ହଁ ପ୍ରାଇସ୍ ତ ରିଲିୟାନ୍ସ ଠାରୁ କମ୍ ଅଛି।
ଓହୋ ହୁଁ ହୁଁ।
ଠିକ୍ ଅଛି ମାନେ ତମେ ନର୍ମାଲି ଯେତିକି ଟଙ୍କାରେ ଜିନିଷ କିଣିବ ତା ଠାରୁ ତ କମ୍ ଅଛି ତମେ ସେଠି ଯାଇକି ପୁରା ଆଉ ବହୁତ୍ ଅଧିକ ଜିନିଷ ବି ନେଇଆସି ପାରିବ ନହେଲେ ଯୋଉ ଦୋକାନୀମାନେ ଯୋଉମାନେ ସବୁ କିଣୁଚନ୍ତି ବିକୁଚନ୍ତି। ସେମାନେ ଯିଏ ଆଣିବେ ତାଙ୍କର ତ ବହୁତ୍ ଲାଭ ହବ।
ହଁ ଲାଭ ହବ ହଁ।
ଭଲ ତ ଅଛି ସବୁଆଡ଼େ ମାନେ ବହୁତ୍ ନୂଆ ନୂଆ ଜିନିଷ ବି ଦେଖିବାକୁ ମିଳୁଚି ତା ଭିତରେ।
ହଁ ମୁଁ କେବେ ଯାଇନି ଥରେ ଯାଇକି ଦେଖିବି କେମିତି କଣ ସବୁ ର ଅଛି ଜିନିଷ।
ସେ କଲେଜ ପିଲାମାନଙ୍କୁ ଛାଡୁନାହାନ୍ତି କି?
ଛାଡୁନାହାନ୍ତି?
ମାନେ କଲେଜ ପିଲା ମାନଙ୍କୁ ମାନେ ଯିଏ କଲେଜ ରୁ ଯାଉଛନ୍ତି ଯୋଉ ସାଙ୍ଗମାନେ ମିଶି ମିଶିକି ଯାହାବି କି କଲେଜ ୟୁନିଫର୍ମ ରେ ଯାଉ
ୟୁନିଫର୍ମ ରେ ହଁ।
ଛାଡୁ ନାହାନ୍ତି ତାଙ୍କର ହେଇଟା ନାହିଁ।
ଆଉ ଆଚ୍ଛା ଆଚ୍ଛା।
ମୁଁ ଯାଇଥିଲି ମୋ ଭାଇ ସହିତ ମ ତେ କହିଲେ ତମେ କଣ କଲେଜରୁ ଆସିଲ ମୁଁ କହିଲି ନାଇଁ ମୁଁ ଘରୁ ଆସିଲି। ସେଠୁ ତାପରେ କହିଲେ କି ହଉ ହଉ ଠିକ୍ ଅଛି ଆମେ କଲେଜ ପିଲାମାନଙ୍କୁ ଛାଡୁନୁ ଆକଚ୍ୟୁଲି ମୁଁ ଗୋଟେ ଟି ସାର୍ଟ ପିନ୍ଧିକି ଯାଇଥିଲି ସେଥିରେ ଗୋଟେ ଲୋଗ ଭଳିଆ ଥିଲା ତାଙ୍କୁ ଲାଗିଲା କି କଲେଜରେ ପଢୁଚି ସେଇ ଲୋଗ। ତାପରେ ଆଉ ପୁଣି ଭାଇ ସହିତ ଯାଇଥିଲି। ତ ତାଙ୍କୁ ଫ୍ୟାମିଲି ଭଳିଆ ଲାଗିଲାନି। ହଁ ସାଙ୍ଗ ଭଳିଆ ଲାଗିଲା ତ ସିଏ ସେଇଟା କହିଲେ।
ଚା ଚା। ତାଙ୍କର ଗୋଟେ ନୂଆ ରୁଲ୍ ବାହାର କରିଛନ୍ତି ଆଉ କଲେଜ ପିଲାକୁ ଆଲାଉ କରିବେନି।
ଡି ମାର୍ଟ ର ସବୁ ମାନେ ବାଙ୍ଗାଲୋର ଡିମାର୍ଟ ଯେତିକି ସବୁ ଓଡ଼ିଶା ବାହାରେ ଯୋଉ ଡିମାର୍ଟ ଅଛି। ତାଙ୍କ ରୁଲ୍ ଟା ହିଁ ସେଇଟା କାହିଁକିନା ସେଠି ବହୁତ୍ ସାରା ଜିନିଷ ଅଛି କଲେଜ ପିଲାମାନେ ଯାଇକି ଟିକେ ଖେଳା ଖେଳି କରନ୍ତି।
ଓ ହୋ। ହଁ, ସେଇଟା ବି ଏଇ ରୁଲ୍ ଟା ବି କରିଚନ୍ତି ଭଲ କରିଚନ୍ତି।
ହଁ, ତାଙ୍କର ଅଛି ସେ ରୁଲ୍ ଟା ଆଉ। ଏ ଏଠି ଆମକୁ ସିନା ନୂଆ ଲାଗୁଚି।
ଫିର୍ ବି ଗୋଟେ ଜୁଡିଓ ଖୋଲି ଦେଇଛିଁ। ଚଣ୍ଡି ମନ୍ଦିର ଛକ ପାଖରେ। ସେଠି ପୁରା ବେକାର।
ଆଉ ଏଠି-ଇ ବାଦାମବାଡିରେ ଯୋଉ ଯୁଡିଓ ଟା ଅ ଛି ସେଇଟା-ଆ ସେଇଟା ଚଳିବ, କିନ୍ତୁ ସେଠି କିଛି ଭଲ କଲେକ୍ସ୍
ହଁ-ଅଁ ଭଲ କଲେକ୍ସନ୍ ନାହିଁ।
ମାନେ ଯୋଉଗୁଡାକ ଯୋଉ କଲେକ୍ସନ୍ ଅଛି ପ୍ରାଇସ୍ ବି ବହୁତ ଅଧିକ। ଆଉ ସେଇଟା ଗୋଡେ ଲାଗ୍ ଗି ବନିକି ସେତିକି ପ-ପଇସା ଭିତରେ।
ହଁ, ସେଇଆ ତ! ମାନେ ତାର କ୍ଵାନ୍ କ୍ଵାଲିଟି ଟା ଏତେ ବି ଭଲ ନୁହେଁ କପଡାର।
ନାଇଁ ଭୁବନେଶ୍ୱର ରେ ଯୋଉଗୁଡା ସବୁ ଅଛି, ମାନେ ପଇସା ହିସାବ ରେ ବହୁତ୍ ଭଲ ଭଲ ତମକୁ ଯୟ ଜିନ୍ ସବ୍ ମିଳି ଯିବ। ମାନେ ତମକୁ ଭଲ ଲାଗିବ ବି ଆଣିଆ ଲାଗି। କିନ୍ତୁ ଏଠି ତ କିଛି ନାହିଁ।
ମ ପାଇଁ ସବୁ ଜାଗା କଣ କଣ ଅଛି, ମୁଁ କେବେ ମାନେ ସିଆଡେ ବୁଲିବାକୁ କେବେ ଯାଇନି?
ହଁ, ସେଆରେ ବୁଲିବା ଲାଗି ଫାଷ୍ଟ ହଉଚି ଖଣ୍ଡଗିରି। ସେଇଟା ମାନେ ଭଲ ଲାଗିବ ମାନେ ପାହାଡ ଫାହାଡ ଏରିଆ ଅଛି, ଭଲ ଲାଗିବ। ଆଉ ଯେମ୍ ତି କଟକ ରେ ସବୁ-ଉଁ ଏଠି ମାନେ ଆମ ଷ୍ଟାଡିୟମ୍ ଅଛ୍ ଛି ଇଏ ଅଛି ଏଗୁଡା ସବୁ ବସିଆ ଲାଗି। ସେଠି ଗୋଟେ ଅଛି ପଥର ଗାଡିଆ।
ଓହୋ!
ପଟିଆ ପାଖାପାଖି ପଥର ଗାଡିଆ ଅଛି। ଅଁ ଆଉ ଆଉ କଣ ଆଉ ଏମିତି କିଛି ମାନେ ଖଟି ଜାଗା ନାହିଁ, ସବୁ ଯେ କା କ୍ୟା ଫେରେ କଉଠି ଗୋଡ଼େ ଟିକେ ଆସ୍ତେଟିକ୍ ବାଲା କ୍ୟା
ହ, ହ ଏବେ ଗୋଟେ ସେଇଆ ବା ଚାଲିଛି ଆସ୍ଥେଟିକ୍ କ୍ୟାଫେ।
ହଁ ହ। ଭୁବନେଶ୍ୱରରେ ଏତେ ବି ମାନେ ଏସ୍ ମାନେ ଆମର ବାରବାଟୀ ଷ୍ଟାଡିୟମ୍ ଭଳିଆ ଏତେ ତ ଇଏ ନାହିଁ।
ହଁ, ହଁ।
ହୁଁ, ଚଳିବ ଭଲ ଅଛି। ମାନେ ସେଇଟା-ଆ କହିଆ ଗଲେ ସବୁ ଭୁବନେଶ୍ୱର ହଉ ସେ ସବୁଠାରୁ ଓଡିଶାର ମାନେ କଣ, ଅଁ ଯେତିକି ସବୁ ଅଫିସ ବଗେରା ଅଛି, ସବୁ ସେଇଠି ଅଛି ନା!
ହେଇଠୁ ଭଲ, ହଁ। ଆଉ ସେ କିଟ୍ ଛକ ପାଖରେ ବୋଧେ ବହୁତ୍ ଭିଡ ହୁଏ ସବ୍ ବେଳେ!
ହଁ, ସେଇଠି ସିପୁକ୍ ସାଇଟ୍ ରେ, ସେପଟ୍ ସାଇଡ୍ ରୋଡ଼ ଟା ପୁରା ନନ୍ଦନକାନନ୍ ରୋଡ୍ ଟା ପୁରା ବହୁତ୍ ଭିଡ। ଏପଟେ ଯେତିକି ତମେ ଡାଇରେକ୍ଟ ନ ଆସିବ, ରସୁଲ୍ ଗଡ ଦେଇକି ସେଇପଟେ ବହୁତ ଭିଡ଼ ଥା
ଭିଡ ମାନେ ପ୍ରବଳ ଭିଡ। କାର୍ ଫାର୍ ପୁରା ସବୁ ଲମ୍ବା ଲାଇନ୍ ଲାଗିଥାଏ ସେତେବେଳେ।
ହଁ, ହଁ ମୋ କଥା ତମକୁ କ୍ଲିୟର୍ ଶୁଭାଉଚିତ!
ହଁ, ହଁ ମତେ ଶୁଣା ଯାଉଛି।
ବେରି ମାନେ ପୁରା ବର୍ଷା ହଉଛି। ତ, ହେଥିଲାଗି ନେଟ୍ଓ୍ଵାର୍କ ଇସୁ ହଉଛି।
ହଁ ସେଇଟା ହିଁ ତ ପ୍ରୋବ୍ଲେମ୍।
ମୁଁ ସେ ଝରକା ପାଖରେ ବସିଛି।
କୋଉ ଟିକେ ବାହାରେ ଟିକେ ବାହାରକୁ ଆଉ ଟିକେ ଘର ଭିତରେ ଆଉ।
ହଁ।
ହଁ ଶୁଣା ଯାଉଛି ଠିକ୍ ଠାକ ରେ।
ହଉ ଭଲ ଲାଗିଲା ତୋମ ସହିତ କଥା ହେଇକି।
ଏ ଆ, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ।
ହଁ।
ହଉ ତାହେଲେ ମୁଁ ରଖୁଛି ଆଉ।
ହଁ, ହଁ।
ଏ ହଁ।